ହଁ କହ।
କଣ କରୁଚି?
ଏ ଶୋଇଛି ଖାଇକି ଆଇଲି।
ଖାଇ ଖାଇ ଖାଇସାଇଲୁଣୁ? ଉଁ ହୁଁ ତାକୁ ଦିଏ କଣ
କାହିଁକି ଲାଗୁନଥିଲା?
କଣ ଇଆଡେ ସିଆଡେ କଲ ଲିମିଟି ଏକ୍ସେସେସେ ୱାନ ଏଇଟି ମିନିଟି
ତାର ପୂଜା ଦିଦି ମମିର ତାର ସରି ଯାଇଥିଲା। ତାର ଆଉ କଲ ହଉନଥିଲା ସେଇଥିପାଇଁ କି କଣ?
ତାର ଫେର ପୂଜା ଦେଇ ମୋବାଇଲରେ କରିଥିନି ପୂଜାଦେଇର ଏଇଆ ଲେଖୁଥିଲା।
କଣ ହେଇଥିବ ଆଉ?
ହୁଁ। ତାଙ୍କର ବୋଧେ ସବୁ ପୁରୁଣ ହେଇଯାଇଛି ସେଇଥିପାଇଁ ହେଉନଥିଲା ଆଉ।
ହୁଁ
ତାଙ୍କର ବୋଧେ ପୁରୁଣ ସବୁ ହେଇଯାଇଛି ସେଇଥିପାଇଁ ହେଇ ସିଏ ଦେଖଉଥିଲେ ଆଉ।
ହଁ। ବୋଉ?
ବହୁ ଏଇ ରୁଟି କରୁଛି, ଅ ଟା ଦଳୁଛି ରୁଟି କରିବୁ ଆଉ।
ଓ ହୋ।
ଉଁ।
ମୁଁ ଖାଇସାଇଲିଣି ଆଜି।
କଣ ଖାଇଲୁ?
ଭାତ, ଡାଲି ଆଉ ବନ୍ଧାକୋବି ଆଳୁ ଭଜା।
ଭାତ ହଁ ହଁ ସେ ତ ଭାତ ଦିଅନ୍ତି।
ଘରେ ରହିଲେ ରୁଟି ଏଠି ଭାତ ଆଉ।
ହୁଁ ଭାତ ତ ଖାଉଛୁ ତିନି ଦି ଦି ତିନି ଟାଇମ୍।
ଆଁ
ଭାତ ତ ଦି ଟାଇମ ଖାଉଛୁ ମୋଟା କାଇଁ ହଉନୁ?
ହଉନି ତ ଆଉ କଣ କରିବା।
ଆଉ ଇଏ ହେଇଛି ଯୋଉ ସେ ଖାଇଲୁ ନା ସେ ମେଡିସିନ?
ନା ଖାଇ
ସେ କେତେ ଚାମଚ ଖାଇବୁ ଦି ଚାମୁଚ ନା ତିନି ଚାମୁଚ?
ଆଁ
କେତେ ଚାମଚ ଦି ଚାମଚ ନା ତିନି ଚାମଚ?
କେଜାଣେ ବାପ କହିନାହାନ୍ତି କିଛି।
ଦେଖିବୁ ନା ଆଉ ବାପା ଅଛନ୍ତି ବୋଧେ ମଠ ଆଗରେ। ତାସ ଖେଳୁଛନ୍ତି, ମଠା ଆଗରେ ଅଛନ୍ତି। ତାସ ପାସ ଖେଳୁଛନ୍ତି। କିଏ ଅଛନ୍ତି ତା ହେଲେ ଆଉ।
ବୋଉ ରୁଟି ଆଉ କଣ କରିବ।
ବୋଉ ରୁଟି ଆଉ ଭଜା ଭଜି କଁ କରିିବ।
ହାଁ।
ଭଜା ବୋଧେ କରିବ କି କଁ ନା ଡାଲମା ଅଛି।
ଓ ହୋ। ବାପା କୁଆଡେ ଗଲେ?
ବା ପା କୁଆଡେ ଯାଇଛନ୍ତି ମଠ ଆଡେ ତାସ ଖେଳୁଛନ୍ତି।
ତାସ୍ ଖେଳୁଛନ୍ତି।
ତାସେ ଖେଳ ହଉଛି ଦେଖୁଛନ୍ତି ଆଉ।
ଓ ହୋ।
ଆଜି ଆଜି ପହଞ୍ଚିଲୁ କେତେବେଳେ ପହଞ୍ଚିଲୁ କେତେବେଳେ?
ସକାଳେ ବା।
କେତେବେଳେ?
କେତେବେଳେ ସାଢେ ଛଅଟା ନା କେତେଟାରେ।
ହୁଁ ଯାଇଥିଲୁ କଲେଜ।
ହୁଁ।
ହୁଁ ହୁଁ। ସକାଳୁ ଯାଇଁକି ନ ସୋଇକି ଯାଇଥିଲୁ।
ଆଉ କଁ କରିବି ମ୍ୟାମ କହିଲେ ଆଉ।
ବ ବସ୍ ରୁ। ବସ୍ ବସ୍ ରେ ସୋଇଥିଲୁ?
ହଁ।
ଉଁ ହୁଁ। ଝିମିିନାନୀ ଫୋନ କରିଥିଲା।
ମେସେଜ ଦେଇଥିଲା। ମେସେଜ ଦେଇଥିଲା କଁ କରୁଛୁ ପିଠା ବଢ଼ିଆ ଲାଗୁଛି। ମୁଗ ବି ବଢ଼ିଆ ଲାଗୁଛି ମୁଁ କହିଲି ହଁ।
ହୁଁ। ଏଥିରେ ବଢ଼ିଆ ହେଇଥିଲା ପିଠା ଟା। ସବୁଠାରୁ ବଢି଼ଆ ହେଇଥିଲା ଏ ପିଠା ଟା କାକ୍ ଆରିସା ପିଠା ଟା। ଏମିତି ଥରେ ଥରେ ବଢ଼ିଆ ହେଇଯାଏ ଆଉ ହୁଁ।
ହୁଁ। ମୁଁ ଏକ ଯିମି ବୋଲି କିଏ ଗୋଟେ ଛୁଆଟେ ଯାଇଛି।
ସେଠି କଁ ଗୋଟେ ବାଥରୁମ। ହାଲୋ। ଦିଦି ର ବା ନେଟ୍ ସ୍ଲୋ ହୋଉଛି ଦିଦି ର।